ହ୍ୟାଲୋ।
ଏମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି। ଆଉ ଆଉ ଆପଣ ଆଜି କଣ ଖାଇଛନ୍ତି?
ମୁଁ ଆଜି ଭାତ ଏବେ ତ କିଛି ଖାଇନି ଭାତ ଡାଲି ତରକାରୀ ଏଇଟା ଆପଣ?
ମୁଁ ଆଜି ଟିକେ ବର୍ଷା ପାଗ ଦେଇଥିଲା ତ। ସକାଳର ଡାଲମା ଥିଲା ଆଉ ପୁରୀ ଛାଣିଥିଲି। ଆଉ ସେଇଟା ଖାଇ ଦେଇଛି ଆଉ ଆଉ ମୁଁ କାଳେ ଶୁଣିଥିଲି ଆପ ଆପଣଙ୍କ ମାନେ ସେପଟ ଅଞ୍ଚଳରେ ଗୋଟେ ଭଲ ମାଙ୍କ ମନ୍ଦିର ଅଛି କଣ କେମିତି ମନ୍ଦିର ବିଷୟରେ ଟିକେ ମତେ କହିବେ?
ଆମର ଏପଟେ ବହୁତ ପ୍ରତ୍ୟକ୍ଷ ଦେବୀ ମା ମଙ୍ଗଳା ସେ ଆମର ବଟ ଏବେ ମାଆଙ୍କର ଆଗରୁ ବହୁତ ପୂର୍ବରୁ ମା ଉ ସ୍ଥାପନ ହେଇଥିଲେ। ଏବେ ନୂଆ ମନ୍ଦିର କରିକି ମାଆଙ୍କୁ ଆଣାହେଇଛି।
ହଁ।
ନୂଆ ମନ୍ଦିର କରିକି ମାଆଙ୍କୁ ଆଣା ହେଇଛି ମାଙ୍କୁ ଏତେ ଲୋକ। ଏତେ ଭିଡ ମାଙ୍କର ମା ବହୁତ ମାଙ୍କର ସବୁଠୁ ଭଲ ପୂଜା ହୁଏ ମଙ୍ଗଳବାର। ମାଙ୍କର ମାଙ୍କର ମଙ୍ଗଳବାର ପୂଜା ହୁନ୍ତି ବହୁତ ଦୂୁରା ଦୂର ଦୂରରୁ ଲୋକ ଆସନ୍ତି ମାଆଙ୍କ ପାଖକୁ। ପୁରା ବଢିଆ ଏତେ ଦୁ ତିନିଥର ମାଙ୍କର ପୂଜା ହୁଏ। ଅ ସବୁ ସଂକ୍ରାନ୍ତିରେ ମାଆଙ୍କର ହୋମ ହୁଏ ମାନେ ସମ ମତେ ବାହାରୁ ଯୋଉମାନେ ଆସନ୍ତି ସବୁ ପ୍ରସାଦ ଖାଆନ୍ତି। ମାଙ୍କର ବହୁତ ପ୍ରତ୍ୟକ୍ଷ ଦେବି ମା।
ଓହୋ ଓ ତାହେଲେ ତ ଏଇଟା ମାନେ ବହୁତ ଅଦ୍ଭୁତ କଥା। ପ୍ରତ୍ୟକ୍ଷ ଦେବୀ ମାନେ ସବୁଠି ଇଏ ହୁଅନ୍ତିନି। ଆଉ ସେଠି ଆପଣଙ୍କର ଅଛନ୍ତି ମାନେ ବହୁତ ସୁନ୍ଦର କଥା ଆଉ। ପଢିବା କଥା ମୁଁ ବି ମାନେ
ହଁ।
ଶୁଣିଛି ସେପଟ ଅଞ୍ଚଳରେ ମାନେ ବହୁତ ଲୋକମାନେ କୁହନ୍ତି ଯେମାନେ ସେମାନେ ମାଙ୍କ ପାଖକୁ ଯାଇଥିଲେ। ମାନେ ବହୁତ କିଛି ଅନୁଭବ କଲେ ତାପରେ ବହୁତ କିଛି ଇଏ କଲେ। ସେଥି ଯୋଗୁ ମୁଁ ଆଜି ମାନେ ବାଧ୍ୟ ହେଲି ପଚାରିବାକୁ ଯେ ଆକ୍ଚୁଆଲି କଣ ଘଟଣା କେମିତି କଣ ଇଏ। ଆଉ ଆପଣ ଯୋଉ ମାଙ୍କର ଯୋଉ ନୂଆଁ ମନ୍ଦିର କରିଚନ୍ତି ଏ ସେ ଠିକି ମା ସେଇଠିଙ୍କୁ ପୁଣି ଥରେ ନୂତନ ଭାବେ ସ୍ଥାପିତ କରିଛନ୍ତି।
ହୁଁ ଆଜ୍ଞା ଏଠି ଆମର ଗୋଟେ ଏ ଆମର ଗୋଟେ ଏଠି ଅ ଅଥପେଡି ମେଡିକାଲ ଅଛି ସେଠି ସବୁ ଦୂର ଦୁର ଦୂରରୁ ବହୁତ ଦୂରରୁ ଲୋକ ଆସୁଛନ୍ତି। ହାଡ ଭଙ୍ଗା ସବୁ ହା ହାଡ ଗୋଡ ଯୋଡିବା ପାଇଁ ବହୁତ ଆସ ବିବି ମାଙ୍କୁ ସମସ୍ତେ ପୂଜା କଲେ ସମସ୍ତିଙ୍କର ଭଲ ହେଇଯାଏ ସେଇ ବି ବିକ୍ଷାତରୁ ନେଇକି ମାଆ ଆମର ବହୁତ ଦୂର ଦୂରରୁ ଲୋକ ଆସିକି ମାଙ୍କ ପାଖରେ ଭଲ ହେଇକି ଯାଉଛନ୍ତି।
ନା ନାଇଁ ଏଇଟା ଗୋଟେ ମୁଁ ବି ଶୁ ଣିଛି ମାନେ ଆପଣଙ୍କ ସେଇ ଅଞ୍ଚଳରେ ମାନେ ବହୁତ ତୁ ଲୋକମାନେ ବହୁତ ଭକ୍ତି ଲୋକମାନେ। ସେଥି ଯୋଗୁ ସିନା ମାନେ ଏଇଭଳି ସବୁ ଜିନିଷରା ସମ୍ଭବପର ହେଇପାରୁଛି। ନହେଲେ ଆପଣ ଭାବୁନାହାନ୍ତି ହୁଁ ଆଉ ହଉଛି ଆପଣ ମାନେ ସେଇଠି ସବୁ ଉପକୃତ ହଉଛନ୍ତି ମାନେ ଯେହେତୁ ପାଖରେ ଯେ ଯାହା ଆପଣଙ୍କର ସୁବିଧା ଅସୁବିଧା ହେଲା ଆପଣ ବେଶୀ ଭ ମାନେ ସୁବିଧାଟା ପାଉଥିବେ ଆଉ।
ହଁ ଯାହାବି ଏଇଠି ଯାହାବି ଆମର ଯା ଯିଏ ଯାହାଙ୍କୁ ବି ପ ପଚାରିବେ ମଙ୍ଗଳ ମା ସମସ୍ତେ ଗାଁର ଆମର ଯେତେ ସବୁ ଲୋକମାନେ ମାଙ୍କ ପାଖରେ ସମସ୍ତେ ଏ ମଙ୍ଗଳବାରେ ଯିବେ ମା ପୂଜା ହେବେ। ମାଆଙ୍କର ଗାଧୁଆ ଧୁଆ ହବ ମା ନୂଆ ବେ ଶାଢ଼ୀ ପିନ୍ଧିବେ ଫୁଲ ହାର ସମସ୍ତେ ବହୁତ ବଡ ବଡ କରିକି ଆଣିଥିବେ ମାଙ୍କୁ ଢୋଲ ଘଣ୍ଟି ଏସବୁ ତାଳରେ ମା ପୁ ମଙ୍ଗଳବାର ବହୁତ ପୂ ଯାହନ୍ତି ବହୁତ ଭିଡ଼ ହଏ।
ହଁ ହଁ କଣ କହିଲେ ଆମ ଏଇ ଗାଁ ରେ ଜଣେ ଲୋକଙ୍କର ମାନେ ସେ ଚାରିଆଡେ ଦେଖେଇଲେଣି ତାଙ୍କ ହାତ ଥରେ ଭାଙ୍ଗିଥିଲା। ସିଏ ମାନେ ଏଲୋପାତିରେ ପ୍ଲାଷ୍ଟର କରି ବହୁତ ଜାଗା ଆଡେ ଦେଖେଇଲେଣି ମାନେ ହଡ଼ ମାନେ ହାଡ଼ ଇଏ ହେଇଗଲାଣି। କିନ୍ତୁ ହାଡ ଟା ଖାଲି ବିନ୍ଧୁଛି। ସେଇ ଯୋଗୁ ମାନେ ମୁଁ ତାଙ୍କୁ ଚେଷ୍ଟା କଲି ଯେ କୋଉଠି ମାନେ ସେ ମତେ କହିଲେ ଯେ ମୁଁ ମାନେ ଏମ୍ସ ରେ ଦେଖେଇ କେୟାର ରେ ଦେଖେଇ ଚାରିଆଡେ ସେ ଦେଖେଇ ସାରିଲେଣି କିନ୍ତୁ କୋଉଠି ବି ଭଲ ହଉନି। ସେଥି ଯୋଗୁ ମାନେ ମୁଁ ଭାବିଲି ଯେ କୋଉଠିକି ଫୋନ୍ କଲେ ଯେ ଏଇ ହାଡ଼ଟା ଭଲ ହବ। ତାପରେ ମତେ ଆପଣଙ୍କ କଥା ମନେ ପଇଲା ଯେ ଆରେ ୟାଙ୍କର ତ ଗୋଟେ ହାଡ଼ଭଙ୍ଗା ମାନେ ଅଛି ହସ୍ପିଟାଲ ଆଉ ସେଥି ଯୋଗୁଁ ମୁଁ ଫୋନ କଲି। ଯେ ଏଇ ଆଙ୍କର ଯୋଉ ହାଡ ଟା ଭାଙ୍ଗିଚି ଆ ଆପଣଙ୍କର ସେଇ ମାନେ ମେଡିକାଲକୁ ଗଲେ ଇଏ ଠିକ ହେଇଯିବେ।
ନିହାତି ପୁରା ନିହା ତି ହଣ୍ଡ୍ରେଡ ପରସେଣ୍ଟ ମୁଁ ଦୋଉଚି ଆପଣଙ୍କ ଗ୍ୟାରେଣ୍ଟି ପୁରା ଠିକ ହେବେ। ଆଉ ମୁଁ କୋହୁନି ଏଇଟା ମାଆଙ୍କର ଦୟାରୁ ସମସ୍ ଯେତେ ଯୋଉଠୁ ଦୂର ଦୂରାନ୍ତରୁ ଲୋକ ଆସୁଛନ୍ତି ସମସ୍ତଙ୍କର ଭଲ ହେଇଯାଉଚି। କେହି ବି ଖାଲି ହାତରେ ଯା ଇନାହାନ୍ତି କି ହଁ ମୋର ଏଇଟା ଭଲ ହେଇନି କି ଏଇଟା ଭଲ ସମସ୍ତୀ ଙ୍କର ଭଲ ହେଇଚି।
ବୋହୁତ ଲୋକ ଦୂରରୁ ଆସୁଛନ୍ତି ମାଙ୍କ ପାଖକୁ। ଯେତେବେଳେ ବାନ୍ଧା ସରିବ ସମସ୍ତିଙ୍କର ପଟି ଯାହାର ଭାଙ୍ଗିଥବ। ସେ ପଟି କ ନି ହା ତି ମାଙ୍କ ପାଖକୁ ଆସିକି ସେ ଦର୍ଶନ କରିକି ଯାଇଥି ବେ ଯି ଏଟା ମାଆଙ୍କର ଆଶୀର୍ବାଦ।
ହଁ ଏଇଟା ତ ମାନେ ନିହାତି ରୂପରେ ମାଆଙ୍କର ତ ଗୋଟେ ବଡ ଆଶୀର୍ବାଦ ଆଶୀର୍ବାଦ ନହେଲେ ଜିନିଷ ଟା ସମ୍ଭବପର ହୁଏ ନା ଯେହେତୁ ମାନେ ଆ ଆପଣଙ୍କ ଗ୍ରାମରେ ମାଙ୍କର ଆଶୀର୍ବାଦ ମାନେ ଭରପୁର ପରିମାଣରେ ଅଛି। ମାନେ ସେଥି ଯୋଗୁ ଆପଣଙ୍କର ଲୋକମାନେ ଏଇ ସବୁ ସୁବିଧା ପାଉଚନ୍ତି। ଆଉ ଗୋଟେ କଥା ମାନେ ଭାବନ୍ତୁ ଯେ କୋଉ ଆମେ ଗାଁରେ କେମିତି ରୋହୁଚେ କିନ୍ତୁ ଏ ରେକୁଳା ମାନେ ଗାଁ ଟା କେତେ ମାନେ ପ୍ରସିଦ୍ଧ ହେଇଯାଉଚି ଗୋଟିଏ ଜିନିଷ ପାଇଁ ମାନେ ଜେ ହଁ ନା ନା ଆପଣ ମାନେ ବୋହୁତ ଧନ୍ୟବାନ ଯେ ଆପଣ ମାଙ୍କୁ ପାଇକି ଏଇଭଳି ଜିନିଷକୁ ଲୋକମାନଙ୍କୁ ପ୍ରଦାନ କରୁଚନ୍ତି ଯେ ଲୋକମାନଙ୍କୁ କେତେ ସୁବିଧା ହେଇଯାଉଚି।
ଆପଣ ଥରେ ଇଆଡ଼େ ଆସନ୍ତୁ। ଦେଖିବେ ଆମ ମାଙ୍କୁ ଆପଣ ଯଦି ଦେଖିବେ ବି ଆପଣଙ୍କ ଆଖି ଲାଖିଯିବ।
ହଁ ହଁ ହଁ ଆଉ ହୋଇଚି କି ଆଉ ତାହେଲେ କିଛି ନାହିଁ ଆପଣ ମାନେ ବୋହୁତ ସୁନ୍ଦର।
ହୁଁ ଆପଣ ନିର୍ଭୟରେ ଆପଣଙ୍କୁ ପେସେଣ୍ଟକୁ ଆଣନ୍ତୁ ଥରେ ଦେଖା ଥରେ ଚେକଅପ୍ କରିକି ଯାଆନ୍ତୁ ତାପରେ ଜାଣିବେ ସକ୍ତରେ ମୁଁ ମା
ହଁ ନା ନା। ମୋ ମୁଁ ତ ଆପଣଙ୍କ ସେଇ ମାନେ ଅଞ୍ଚଳ ବିଷୟରେ ସେଇ ଇଏ ବିଷୟରେ ବୋହୁତୁ ଶୁଣିଚି ଜାଣିଚି। ସେଥି ଯୋଗୁ ତ ମାନେ ଲୋକମାନେ ଯେତେ ଯାହା କହିଲେ ବି ମୁଁ କହିଲି ନା ନା ସେ ଜାଗା ଅଲଗା ମାନେ ସେଠି ମାନେ ଠାକୁରଙ୍କର ମହିମା ଅଲଗା ତାଙ୍କର ଚାଲି ଚଳନୀ ତାଙ୍କର ସେଠି ଯୋଉ ଔଷଧ ଦିଆଯାଏ। ସେଠି ଯୋଉ ଡାକ୍ତର ମାନେ ଅଛନ୍ତି ମାନେ ସେମାନଙ୍କର ସେମାନେ କେବଳ ଭକ୍ତି ରେ ଚାଲୁଛନ୍ତି ମାନେ ବିଜ୍ଞାନ ତ ଯୁଗରେ କିନ୍ତୁ ମାଆଙ୍କର ଭକ୍ତି ଯୋଗୁ ହିଁ ଏସବୁ ସମ୍ଭବପର ହେଇପାରୁଛି। ଆଉ ମୁଁ ସେଇ ଭାଇଙ୍କୁ ନେଇକି ଯିବି। ଆଉ ଆପଣ ଟିକେ ସାହାଯ୍ୟ କରିବେ କେମିତି କଣ ଦେଖା ଦୁଃଖି ଟିକେ ଖାଲି କରଇବେ ଆଉ।
ଆଜ୍ଞା ଆଜ୍ଞା ଆପ ଜଣେ ଆସିଥିଲେ ଦରୁରୁ ଦୂରରୁ ବହୁତ ଜଣେ ପେସେଣ୍ଟ ଆସିଥିଲେ। ଯାଜପୁର ଆଡୁ ଆସିଥିଲେ ତାଙ୍କର ଦିଥର ହାତ ଭାଙ୍ଗିଥିଲା। ଉ ଊ ଜମା ବି ଭଲ ଲାଗୁନଥିଲା। ତାପରେ ସିଏ ମାଆଙ୍କୁ ଆଶୀର୍ବାଦ ନେଇକି ଗଲେ। ଭିଡା ଭୁଡି କଲେ। ଭିଡା ଭିଡି କରିକି ରହିଲେ ଗାଁରେ। ହେଇଠି ଆମର ମେଡିକାଲ ଯୋଉଠି ହୋଉଛି ସେଇଠି ଘର ବି ଦିଆହେଉଛି ରହିବା ପାଇଁ ସେମାନେ ରହିଲେ ଦି ତିନି ତିନି ଚାରିଟା ପଟି କରିଲେ ରହିଲେ। ଲାଷ୍ଟ ବେଳକୁ ତାଙ୍କର ଭଲ ହଉନଥିଲା ପୁରା ଭଲ ହେଇଯଲେ ଗଲେ ଯେମତି ସେ ସାଙ୍ଗେ ସାଙ୍ଗ ଆସିଲେ ମାଙ୍କ ପାଖକୁ ତାଙ୍କର ଯାହା ମାନସିକ ଥିଲା ପୂରଣ କଲେ। ପୁଣି ତାଙ୍କ ହା
ଶୁଣି ତାଙ୍କ ହାତ ଠିକ୍ ହେଇଗଲାଠୁ ସେ
ତମେ ନିଶ୍ଚିନ୍ତ ଆସନ୍ତୁ ଦେଖିବେ ଧରିକି ଯଦି ଭଲ ପୁରା ନ ହେଇଯିବେ ସିଏ।
ଠିକ୍ ଅଛି। ସେଇଆ ମାନେ ହଁ ମାନେ ନା ନା ମାଆଙ୍କର କିଛି ତ ମହିମା ଅଛି। ଆଉ ଆପଣ ମାନେ ବି କେତେ ସ୍ଵଚ୍ଛ ମଣିଷ ପ ମାନେ ପବିତ୍ର ମଣିଷ। ସେଇ ଯୋଉ ଆଶୀର୍ବାଦକୁୁ ମାନେ ଧରି ରଖିଛ।
ଆଉ ସବ ଆଉ ସବୁ ଶଙ୍କରାନ ନ୍ତିରେ ମାଆଙ୍କର ନିହାତି ଭାବରେ ହୁମ ହବ ଆଉ ଅନ୍ନ ଛତ୍ର ଭଳିଆ ଭୋଜି ହବ। ସମସ୍ତେ ଖାଇପାରିବେ।
ହଁ ହଁ ଏଇଟା ଗୋଟେ ସୁନ୍ଦର କଥା ଆଉ ଯାହା ହଉ ଆପଣ ମାନେ ଏଇସବୁ ଜିନିଷ କରୁଛନ୍ତି। ଏଁ
ଆମ ଗ୍ ଆମ ଆମ ଗାଁରେ ବି ସମସ୍ତେ ଆମ ଗାଁରେ ବି ମାଆଙ୍କୁ ସମସ୍ତେ ତେ ସମସ୍ତେ ମାନନ୍ତି। ଆମ ଗାଁରେ ବି ମଙ୍ଗଳବାର ମାନେ ଯେମିତି ଗାଁ ଗାଁରେ କେହି ଆଇଁଷ ଖାଆନ୍ତିନି। ଗାଁ ରେ ସମସ୍ତେ ମଙ୍ଗଳବାର ତ ଆମର ଏଇଠି ମାଆଙ୍କୁ ଧରିକି ମାନନ୍ତି।
ହଁ ହଁ ନା ନା ଏଟା ଗୋଟେ ସୁନ୍ଦର କଥା ଯାହାହୋଉ ଆପଣ ମାନେ ସମ୍ମାନ କରୁଛନ୍ତି ଇଏ କରୁଛନ୍ତି। ନହେଲେ କେମିତି ହବ ମାନେ ଆପଣ ଆଶୀର୍ବାଦରୁ ବଂଞ୍ଚିତ ହେବେ। ଆପଣ ଯଦି ତାଙ୍କ କଥାକୁ ଶୁଣିବେନି ମାନିବେନି ପ ଜୀବନରେ ପକେଇବେନି ତାପରେ ଆପଣ ଦେଖିବେ ତାଙ୍କର ଆଶୀର୍ବାଦ ବି ଆପଣ ପାଇପାରିବେନି। ଆଉ ମୁଁ ବି ଜଣଙ୍କୁ ଶୁଣିଥିଲି କାଳେ ଆପଣ ଗୋଟେ ମାନେ ତେଲ ଅଛି ସେ ତେଲ ଟା ମାନେ ଏତେ ମାନେ ପାୱାର ଫୁଲ ବା ଏତେ ଶକ୍ତିଶାଳୀ ସେ ତେଲ ଟାକୁ ଯିଏ ବି ମାନେ ଦେହ ହାତର ଦର ଜ ବା ହାଡ଼ ଗୋଡ଼ ଭାଙ୍ଗିବାରେ ଲଗାନ୍ତି। ସେଇଟା ମାନେ ବହୁତ ରୂପରେ ଭଲ ହେଇଯାଏ। ଆଉ ସେମାନେ ବି ମାନେ ବହୁତ ଉପକୃତ ହେଇଥାନ୍ତି। ଏଇ ସବୁ ଜିନିଷ ଶୁଣିକି ମୁଁ ବହୁତ ଭରସା କରିକି ଆପଣଙ୍କ ପାଖକୁ ଆଇଛି ଆଉ।
ନିହାତି ଠିକ୍ ହେଇଯିବେ ଆଉ ଯେଉଁ ମେଡ଼ିସିନ ଲଗାଯାଏ ହାତ ଭାଙ୍ଗିଲେ ସେଇଟା ଆମର ଅନ୍ୟ କିଛି ମେଡିସିନ ଯୋଉଁ ମାନେ ଗଛ ଛର ଚେର ଆଉ ସେଇ ସବୁ ନେଇକି ବା ବତା ହେଇକି ମେଡ଼ିସ ଚିନହି ହୁଏ ମାଙ୍କ ଆଶୀର୍ବାଦରୁ।
ହଁ ହଁ ନା ନାଇଁ ଏଇଟା ଗୋଟେଏ ସୁନ୍ଦର କଥ୍।
ମାନେ, କିଛି କେମିକାଲ ମିଶେନି, ସବୁ ମାନେ ଗଛର ଚେରମୂଳ, ଏଇ ସବୁ ଗଛ ଛଙ୍କର ଚେରମୂଳ ସବୁ ମିଶିକି ବଟା ହୋଇକି ସେଇ ଔଷଧଟା ହୁଆଯାଏ ହୁଏ।
ନା ନା, ବହୁତ ବଢିଆ କଥା, ଯାହା ହଉ, ଆପଣମାନୋ ଆଜିକା ଯୋଉ ଯୁଗରେ ମାନେ ଯେତେକ ପ୍ରକାରର କେମିକାଲ ରହିଲାଣି, ମିଶିକି କ୍ରିମ ହେଉଛି। କିନ୍ତୁ ଆପଣମାନେ, ଯାହା ହଉ ମାନେ, ଏଇ ଜେର ମୂଳି କରିକି, ମାନେ ଲୋକରୁ ଅନ୍ୟ କୌଣସି ଜିନିଷ ମାନେ ନଷ୍ଟ କରୁନାହାନ୍ତି। ଯାହା ଦ୍ଵାରା କି, ମାନେ ହାତ ତ ଭଲ ହବ ହବ ତା ସହିତ, ମାନେ ଶରୀରରେ ବି କୌଣସି ପ୍ରକ ପ୍ରାକାରର ଖେତ ହବନି, କିନ୍ତୁ ଆଯି କାଲି ଯେଉ ମେଡିସିନ ତିମି ଯାହା ବି ଦଉଛନ୍ତି, ସେଥିରେ ମାନେ ହାତ ଭଲ ହେଇଯିବ କଥା। କିନ୍ତୁ ତା ସହିତ ପେଟରେ ଟିକେ କଣ କଣ କରିଦେଇଥିବ। ବା, ମାନେ ମେଡିସିନ ନା କେମିକାଲ ମିଶୁଛି? ବା, ମାନେ ମେଡିସିନ ନା କେମିକାଲ ମିଶୁଛି?
ଏତ ଖାଲି ହାତ ଭଙ୍ଗା ବି ନୁହଁ। ଏଠି ମିଳୁଚି, ଅର୍ଷ ପାଇଁ, ଗୋଟେଏ ଅର୍ଷ ପାଇଁ ମିଳୁଛି ମେଡ଼ିସିନ। ଆଉ ଆଣ୍ଠୁ ଗଣ୍ଠି ଯୋଉଁ ଦରଜ ହୁଏ, ତା ପାଇଁ ବି ଗୋଟେ ଚେରମୂଳର ଔଷଧ ମିଳୁଛି। ଆଉ ଦେହ ହାତ ପୀଡ଼ା ପାଇଁ ମିଳୁଛି, ସବୁ ପାଇଁ ଏଠି ମିଳୁଛି।
ନା ନା, ବଢିଆ ଆଉ ହଉଁ, ତାହେଲେ ମୁଁ ରଖୁଛି ଏଁ।
ଆଜ୍ଞା, ଆଜ୍ଞା।